ମ ମୋ ଭୟସୁଛି ହଁ ହଁ ଆପଣ ପଳେଇ ଆସନ୍ତୁ ବାହାର ଯୋଉ ନଏସ ହଉନି ସେଠୁ ପଳେଇ ଆସନ୍ତୁ ହଁ ଆଉ କଣ କରୁଥିଲେ? ହୋ ହଁ ମୁଁ ବି ସେଇ ରୋଷେଇ ସରିଲେ ମୁଁ କହିଲି ଟିକିେ ମ୍ୟାଡ଼ାମକୁ ଫୋନ୍ ଲଗାଏ ଆଉ ଏଇ ରଜ ଛୁଟି ତ ଆପଣଙ୍କର ହେଇଗଲାଣି ଆଉ ଆମେ ଟିକିେ ଯାଆନ୍ତୁ ପୁରୀ ପୁରୀ ବୁଲାବୁଲି କରିକି ଆସନ୍ତି ଛୁଆମାନଙ୍କୁ ନେଇକରି
ଆଜ୍ଞା
ଆଉ ପୁରୀ ଗ ଲା ବେଳେ ଆଉ ପାଖାପାଖି ଯେ ସବୁ ଦର୍ଶନ କରିହବନି?
ହଁ ପୁରୀ ଗଲାବେେଳେ ଆପଣ ଅ ପୁରୀ ଗଲା ବାଟରେ ବାଟମଙ୍ଗଳା ଅଛଇ ବାଟମଙ୍ଗଳା ଦର୍ଶନ କରିପାରିବେ। ଆଉ କୋଣାର୍କ ବି ପ୍ଲାନିଂ କରିପାରିବେ। କୋଣା ପୁରୀ ବୁଲି ପାରିବେ।
ଆଜ ଯୋଉ ଏ କହିଲି ଯିବା ପାଇଁ କଣଟା ସୁବିଧା ହବ, ଆମେ ଟ୍ରେନ୍ ନେଇକି ଯାଇପାରିବା ନା ବସ୍ ରେ ଯିବା? ନା ସେଠି ବ-ବା ଖ ଆଖ ବୁଲାବୁଲି କରିବା ପାଇଁ ଘର ଫର ନେଇ ହବ? ହଁ ଆପଣ ବେଶୀ ଯାଆନ୍ତି ନା, ମୁଁ ସେଇଥିପାଇଁ ମୁଁ କହିଲି ନାଇଁ ମାଡାମ୍ ଙ୍କୁ ଟିକେ ପଚାରିଲେ ସିଏ କହିପାରିବେ ଗେଷ୍ଟ ହାଉସ୍ ଭଲ ହବ କି ହୋଟେଲ୍ ଟା ଆମକୁ ଚିପ୍ ହବ ଯେମିତି ଟିକେ ଯାଇକି ଦି ଚାରି ଦିନ ବୁଲି ବାଲିକି ଆସିପାରିବା।
ହଁ ହୋ
ହଁ ଆଚ୍ଛା, ଆଚ୍ଛା ଆଉ ସେଠି ଏହେ ରହିକିରି ମୁଁ କହିବା କଥା ରହିକିରି ଟିକେ ଏଇ ଯୋଉ ସମୁଦ୍ର କୂଳ ହେଲା ତାପରେ ଯୋଉ ଲୋକନାଥ ନୁହନ୍ତି କି ଆଉ ଲୋକନାଥ ହେଲା ତାପରେ ପୁରୀରେ ସବୁ ରେଜଟ୍ ବା ଛୋଟ ଛୋଟ ସବୁ ରେଜଟ୍ ହେଇନି ଯୋଉ ସି ବିଚ୍ ରେ ତ ସେଗୁଡା ଟିକେ ମୁଁ କହୁଥିଲି କି ସେଗୁଡା ଟିକେ ଯାଇକି ଦେଖନ୍ତେ ତ ସେଠି ଯୋଉ ବୁଲାବୁଲି କରିବା ପାଇଁ ଆମକୁ କଣ ଅ ତ ଚିପ୍ ହବ ନାଇଁ ଯୋଉ କ-ଗାଡ଼ି ଫାଡ଼ି ବୁକ୍ କରୁଚନ୍ତି ସେଇଟା ଚିପ୍ ହବ, ହୁଁ ହଁ ହଁ। ଆଉ ସେଠି କଣ ଆପଣ ଲୋକନାଥ ଯାଇଁକି ଦର୍ଶନ କର ଚନ୍ ନା, ହଁ ମୁଁ ବି ଶୁଣିଚି ଲୋକନାଥ ବୋହୁତ ପ୍ରତେ ହେ ଦେବତା ପରା ମାନେ ପାତାଳ ସେ ନାଁ ମହାଦେବ ଆଉ ଉଁ ଲୋକନାଥ ସେଠିକି ଆଉ ତାଙ୍କ ପାଖେରେ ଆଉ ଯୋଉ ଅଛନ୍ତି ସାକ୍ଷୀଗୋପାଳ ଆଉ ଉଁ, ଆଉ ସେଠି ଗୋଟେ ପଞ୍ଚମୁଖୀ ହନୁମାନ ଅଛନ୍ତି ପୁରୀରେ ଆପଣ ଯାଇଛନ୍ତି? ହଁ, ହଁ ମୁଁ ବି ଯାଇନି, ତ ଏଇଥରକ ଯେତୋଳେ ପ୍ଲାନିଂ କରିବା ଟିକେ ସେ ଶାଶ ବି ବୁଲିବାଲିକି ଆସିବା। ପୁରୀରେ ୱାଟର୍ ପାର୍କ ଅଛି, ଆଚ୍ଛା, ହଁ ଆଉ ସେଠି କଣ ଆକ୍ଟିଭିଟି ସବୁ କରଉ
ହଁ ହଁ ଛୋଟ ଛୁଆଙ୍କର ଅଛି ଆ
ହୁଁ ପିଲାମାନେ ବି ବୁଲିକି ଖେ-ଏନଞ୍ଜୟ କରିପାରିବେ, ହଁ, ହଁ ନାଇଁ ମୁଁ ତ ଏତେ ଦୂରୁରୁ ପୁରୀ ଉପରେ ଏତେ ନଲେଜ୍ ନାହିଁ ମୁଁ କହିଲି ନାଇଁ ମାଡାମ୍ ତ ସେଇପଟ ଲୋକ ଆଉ କହିଲେ ସବୁ କହିଦେବେ ଟିକେ ଏଇ ଛୁଆମାନଙ୍କୁ ଏଇ ଖରା ଛୁଟି ହେଇଚି ନାଁ ରଜର। ଆଉ ଟି ଯାଇଁକିରି ବୁଲାବୁଲି କରିକି ଆସିବା। ଆଉ କଣ ଆପଣ ରଜରେ ତ ଫାଙ୍କା ଥିବେ? ହଉ ହଉ। ଆଉ ସେ ରଜ ବେଳଟା ଆମୁକୁ ସୁବିଧା ହବ ଆମେ ଗଲେ ଆପଣଙ୍କ ପାଖକୁ ଯାଇଁ ଦେଖା କରିକି ଏକାଥରେ ଘର ହେଇକି ଆମୁକୁ ବସ୍ ଷ୍ଟାଣ୍ଡ ପଳେଇଯିବି ହଁ ହଁ ବସ୍ ଷ୍ଟାଣ୍ଡ ପଳେଇଯିବେ ହଁ ସେଇଥିପାଇଁ ପା ଆପଣଙ୍କୁ କହିଲି। ନାଇଁ ଆମେ ଆମ ଫ୍ୟାମିଲି ତ ଯିବୁ ଆପଣଙ୍କ ଫ୍ୟାମିଲି ବି ସାଙ୍ଗ ହେଇକି ଏକା ଛେକେ ଗଲେ ଟିକେ କଣ କି ଆପଣ ଜାଣି ତ ନାଁ ଲୋକାଲ ଏରି ଲୋକ ତ ଟିକେ ଭଲ କିରି ସବୁ ମନ୍ଦିର ଦର୍ଶ ତନ୍ କରିବା। ଆଉ ପୁରୀ ଭିତରେ ବି ବହୁତ ଜିନିଷ ଅଛି ମନ୍ଦିର ଭି
ହୁଁ ହୁଁ ବହୁତ ଜିନିଷ ଅଛି ପୁରୀରେ। ପୁରୀ ଯେମତି କୁହନ୍ତି ମନ୍ଦିର ମାନେ ପାଇଁ ପୁରୀ ଯେମତି ଜଗନ୍ନାଥ ମନ୍ଦିର ପାଇଁ ପ୍ରସିଦ୍ଧ ସେ ସେମିତି ପୁରୀରେ ଗୋଟେ ରାମ ମନ୍ଦିର ବି ଗୋଟେ ହେଇଚି ସେମତି ରାମ ମନ୍ଦିର ଯେମିତି ହେଇଚି ଅ ଆମର ସେଇ ଟାଇପର ହେଇଚି ସେଇଆକୁ ନେଇକି ସେଇ ଅ ଡିଜାଇନ୍ ର ବନା ହେଇଚି। ଆଉ ସେଠି କି ବି ନୂଆ ସମସ୍ତେ ଯାଉଚନ୍ତି ଆଉ ସେଟା ବୋହୁତ ଭଲ ଆ
ଳସେଇ ପୁରୀ ଯିବା ବାଟରେ? ଆଚ୍ଛା ଆ ଚ୍ଛା ହଁ ହଁ ହଁ ଆଉ ଯୋଉ ଆଉ ଯୋଉଠି ନାଇଁ ପୁରୀ ଭିତରେ ଯେମିତି କିି ବହୁତ ସାରା ରହସ୍ୟ ଲୁଚିକି ରହିଚି ଯେମତି ସେ ଯୋଉ ଅଛନ୍ତି କଣ କହିଲେ କଣ ତାକୁ କୁହନ୍ତି ଗୋଟେ ମାନେ ମେଘନାଦ ପାଚେରୀ ଆଜ୍ଞା ଆଜ୍ଞା ହଁ ସେ ଯୋଉ ରୋଷ ରୋଷ ଘର ତାପରେ ସମୁଦ୍ର ଶୁଭୁଚି କି ନାଇଁ ସେଠିକି ସେ ଯୋଉ କଥା ସବୁ ନାହିଁ ଅଲୌକିକ କଥା ସବୁ ଶୁଣୁଚେ ତାକୁ ଟିକେ ସେଠି ବେଶୀ ସମୟ ମନ୍ଦିରରେ ହଁ ଟିକେ ମନ୍ଦିରରେ ବୋହୁତ ସମୟ ରହିଲେ ଆମେ ସେଇଟା ସବୁ ଜାଣିପାରନ୍ତେ ଏମିତି କି କୁଆଡ଼େ କହନ୍ତି ସେ ଯୋଉ ପାରା ଉଡନ୍ତି ପୁରୀ ଭିତରେ ଗୋଟା କୋଉ ଗଳି ଭିତରେ ଗଲେ ଲାଇଟ୍ କାମ ହେଇଚି ତା ଭିତରେ ସବୁ ଅନ୍ଧାରିଆ ହେଇ
ଚେମେଣିଆ ହଁ ଚେମେଣିଆ ଉଡ଼ନ୍ତି ସେଟାକୁ ପଶ୍ଚିମ ଦ୍ୱାରରେ ସେଟାକୁ ଚେମେଣିଆ ଦ୍ୱାର ବି କୁହନ୍ତି। ଆଉ ସେଠି ଗଲେ ତୁମକୁ କୁହନ୍ତି ସେଇ ପଟେ ଆମ ଆପଣ ଆପଣ ଆସିପାରିବେ ଫେରିବେ କିନ୍ତୁ ଯିବା ବାଟ ସେଟା ହୋଉଚି ସିଂହଦ୍ୱାର ଆପଣ ଆସିପାରିବେ ସେଇପଟେ।
ରଆଜ୍ଞା ଆଜ୍ଞା।
ହଁ ଆପଣ ଶୁଭୁଚି ତ?
ହଁ। କୁହନ୍ତୁ ହଁ ଆଜ୍ଞା ଆଜ୍ଞା ଆଉ ଯୋଉ ମ୍ୟାଡାମ କୁହନ୍ତି କଳା ପଥର ଆମେ ଯୋଉ ଦୁଆର ବାଟେ ଗଲାବେଳେ କଳା ପଥରକୁ ଆପଣ ମାଡିକି ଯିବେ କିନ୍ତୁ ମାଡିକି ଯିବେନି ଏଇ କଥା କଣ ସତ ସତ୍ୟତା ରହିଛି।
ହଁ ବହୁତ ସତ୍ୟତା ଅଛି ଆମେ ଯେମତି ମାନୁଛେ ଆମର କଳାପ
କଳା ପଥର ହେଲା ବା ଆମର ଶାଳ ଗ୍ରାମ ହେଲା ଆମର ବାଇଶ ପାହାଚରେ ଶାଳ ଗ୍ରାମ ସବୁ ଅଛନ୍ତି କିନ୍ତୁ କୁହନ୍ତି କି ମାଡିକି ଯିବା କଥା ନୁହେଁ କିନ୍ତୁ ସେତିକିଟା ତ ଆମେ
କୋଉ କୋଉ ଜାଗାରେ ଅଛି ବୋଲି କିନ୍ତୁ ଆମେ ଯାଉଛେ ଗୋଟେ ଠାକୁ ଠାକୁରଙ୍କ ପାଖକୁ ବାଇଶ ପାହାଚ ରେ ଗଲେ କୁହନ୍ତି କି ଆମର ସାତ ଜନ୍ମର ମାନେ ପୁଣ୍ୟ ଯେମିତି ଆମକୁ ଗୋଟେ ଜନ୍ମରେ ମିଳିଯାଏ ତ ଯେମିତି କଳିଯୁଗର ଠାକୁର ନା।
ହଁ ହଁ ଜଗନ୍ନାଥ ସେଇଭଳି ରହସ୍ୟ ସବୁ ଛ ପଟରେ ବି ଲୁଚିକି ରହିଛି।
ହଁ ଛତିଆ ବଟରେ ବି ବହୁତ ଯେମିତି କୁହନ୍ତି ଛତିଆ ବଟରୁ ଆମର ଅଛି ଉ ମାନେ ପୁରାଣ ଅନୁସାରେ ଛତିଆ ବଟରୁ ଭଗବାନ ବାହାରିବେ ସବୁ କେତେ କଳିଯୁଗ ଶେଷ ହେଲା ବେଳକୁ କେତେ ସବୁ ତାଙ୍କର ଅଛି। କରିବେ ସବୁ ଭ।
ହଁ ଯୋଉ ହଁ ହଁ ଏ ରହ ତାପରେ କଣ କହିଲେ ପୁରୀରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆମେ ଯେମିତି କହୁଛ ସେମତି କଣ ଅଛନ୍ତି କିନ୍ତୁ ଛତିଆ ପଟରେ ଜଗନ୍ନାଥ ଆଉ ବଳଭଦ୍ର ସୁଭଦ୍ରା ଆଣ ସେମିତି ଲାଇନ ରେ ଅଛି।
ହଁ ମାନେ ଜଗନ୍ନାଥ ବଳଭଦ୍ର
ସୁଭଦ୍ରା ଅଛିଙ୍କ ଅ ହଁ ହଁ ହଁ ତାପରେ କେମତି ରହିଛନ୍ତି ଲାଇନ ବାଏ ଲାଇନ
ଲାଇନ୍ ବାଇ ଲାଇନ୍ ରହିଛନ୍ତି।
ହଁ ହଁ ସାମ୍ ଦେଖିପାରିବେ ସେମି ବି ଗୋଟେ ଘର ଅଛି ଯୋଉଟା କି ରହସ୍ୟ ଏବେ ବି ଅଛି ସେ ଘ କେବେ ଖୋଲେନି ଆଜି ମାନେ ଆଜି ପର୍ଯ୍ୟନ୍ତ କେ ଏର୍ଯ୍ୟ ସୁଧା କେବେ ବି ସେ ଘ ଖୋଲେନି କେ
କୁହ ମାନେ ଯେମିତି ପୌରାଣିକ କଥା ଅଛି କି ଆମେ ସେଠିକି ଗଲେ ବି ଜାଣିବାକୁ ପାଉ କି ମାନେ ସେଠି ବାର ହାତ ଖଣ୍ଡା ଅଛି ଯୋଉଟା କି ଭଗବାନଙ୍କର ଲାଷ୍ଟ ମୁମେଣ୍ଟ ରେ ସିଏ ଗୋଟେ ରୂପକୁ ଆସିକି କଳକି ଅବତାରକୁ ଆସିକି ସେ ଖଣ୍ଡାକୁ ଧରିକି
ଆଜ୍ଞା ମାନେ ଯେମିତି ଜଗନ୍ନାଥ ମନ୍ଦିରରେ ରହସ୍ୟ ହିଁ ରହସ୍ୟମୟ ଲୁଚିକି ଅଛି ସେମିତି ଆମର ମାନେଛ ଏବେ ବହୁତ ସାରା ରହସ୍ୟ ଜିନିଷ ଅଛି। ହଁ ସେ ଛ ନାଇଁ ଇନ୍ଷ୍ଟଗ୍ରାମ ରିଲ ଦେଖିଥି କିଣିଲେ ସେଠି ଯୋଉ ଆ କ ପାଖ ମଠ ମାନେ ସବୁ ନାହାନ୍ତି କି? ପୁରୁଣା କଳିଆ ମଠ ସେ ଛତିଆ ହେଲା କି ତା ଆ ଆଖ ପାଖ ଏରିଆର ସେମାନଙ୍କ ଭିତରେ ବି ବହୁତ ରହସ୍ୟ ଅଛି ହୁଁ ସେମାନଙ୍କ ବହୁତ କିଛି ରହସ୍ୟ ଅଛି ଯୋଉମାନେ କି ସେମାନେ ବି ବହୁତ କିଛି ଜିନିଷ ଜାଣି ଯୋଉ ମାନେ ମଠର ଯୋଉ ମହନ୍ତ ମାନେ ଅଛନ୍ତି। ବା ସାଧୁ ମାନେ ରହିଛନ୍ତି ସେମାନେ କେମିତି ଠାକୁର ସେଠିକି ଆସିବେ କେମିତି ଆମର ଅଚ୍ୟୁ ଯାହା ଲେଖା ହେଇଛି ସତ ସତ ହବ ଏଇ ସବୁ କଥା ସେଇ ମଠ ମାନଙ୍କରେ ଲୁଚିକି ଅଛି ଯୋଉ ପୋଥିଟା ସେମାନଙ୍କ ପାଖରେ ଅଛି ଆଉ ସେମାନେ ବହୁତ କିଛି ଜିନିଷ ଜାଣିଛନ୍ତି ଆଜ୍ଞା ଆମେ ସେ ଜାଗାରେ ଗଲେ ଆହୁରି ଜାଣିପାରିବେ ଆଉ ବି ମୁଁ ଆପଣଙ୍କୁ ଆପଣଙ୍କୁ ଥରେ ପଚାରିବି କେତେବେଳେ ନେମାଳ ବଟର ରହସ କଥା ବି ମତେ ଟିକେ କହିବେ ହେଲା ହଁ ହଁ ଆଉ ହଁ ହଁ ଆଉ ଆମେ ଏଇଥର ପ୍ଲାାନ କରିବା ଟିକେ ପୁରୀ ଯାଇକି ଭଲ କି କେମିତି ଦର୍ଶନ କରି ଆସିବା ଜଗନାଥଙ୍କୁ ଆମକୁ ଟିକେ ସେଇ ପାଖାପାଖି ସେ ଯୋଉ ୱାଟର ପାର୍କ ହେଲା ଛୁଆମାନଙ୍କୁ ଟିକେ ନେଇକିରି ସେ ସବୁ ଦେଖିବା ଆଉ କେମିତି କଣ ସୁବିଧା ହବ ଅଟୋରେ ହେଲା କି ଗାଡିରେ ହେଲା ହୁଁ ହୁଁ ହୁଁ ହୁଁ ହଁ
ଭିତରେ ବି ବହୁତ କିଛି ଜିନିଷ ଲୁଚିକି ଅଛି ଯୋଉଟା କି ହିଡେନ ଆଜି ପର୍ଯ୍ୟନ୍ତ ବି ବହୁତ ଲୋକ ଜାଣିନାହାନ୍ତି ଆମର ଗୋଲଡ ଲେନ ସି ବିଚ୍ ହେଲା ବା ପୁରୀ ସି ବିଚ୍ ହେଲା ବହୁତ କିଛି ବିଚ୍ ହେଇଗଲାଣି ବ୍ଲୁ ଫ୍ଲାଗ୍ ବିଚ୍ ହେଲା ମାନେ ଆମେ ଯାଇପାରିବା ସେଠି ବହୁତ କିଛି ଜିନିଷ ଏକ୍ସପ୍ଲୋର କରି ପାରିବା ହଁ ତ ଏଇଭଳି ଜାଗାକୁ ଯିବା ଯୋଉଠ କିି ଆମ ନିଜର ସଂସ୍କୃତି
ହଁ ହଁ ଆଜ୍ଞା ସେଇ କରିବା ଆଉ ଆଉ ତ ଅଲଗା ବେଳେ ଆପଣଙ୍କୁ ତ ସମୟ ନାହିଁ ଆପଣ ଯେହେତୁ ଙ୍କୁ ମାନେ ୱର୍କିଙ୍ଗ ଲେଡି ତ ଅଲ ଗା ବେଳେ ତ ସମମାନେ ଏଇ ଛୁଟିରେ ମୁଁ ଭାବିଲି ନାଇଁ ଟିକେ ଯାଇଁକିରି ଆପଣଙ୍କ ସହିତ ଦେଖା କରି ଆଉ ଟିକେ ଯାଇକିରି ବୁଲି ବାଲିକି ଆସି ଆସିଲେ ଭଲ ହୁଅନ୍ତା ଆଉ ଏଇ ଯୋଉ ରଜ ଜରେ କରିବେ କଣ ପିଠାପଣାା ମତେ ଟିକେ କହିବେ ମୁଁ ଆପଣଙ୍କୁ ପଚାରିବି ଆପଣ ମତେ ଟିକେ ସେ ବିଷୟରେ ଟିକେ ଜଣାଇବେ ମୁଁ ଟିକେ ହେଲେ କରିବି
ହୁଁ ନିଶ୍ଚିନ୍ତ।
ଆଜ୍ଞା ହଁ ହଁ ଆଜ୍ଞା ଆଜ୍ଞା ଝିଅ ମାନଙ୍କୁ କିଛି କାମ କରିବାନି ହଁ
ତ ଆଗରୁ ସେ ସବୁ ଜିନିଷ ବେଶୀ ଟିକେ ହଉଥିଲା ଏବେ ଯେହେତୁ ଅ ଆମର କଣ କର୍ମ ହିଁ ଭଗବାନ ତ ସବୁବେଳେ କର୍ମ କରିବାକୁ ପଡୁଛି ହଁ ହଁ ସେଥିପାଇଁ ଏତେଟା ସମୟ ଦେଇ ହଉନି ପର୍ବପର୍ବାଣୀ କୁ ସେଲିବ୍ରେଟ କରି ହଉନି। କିନ୍ତୁ ଉଁ
ଉଁ ଉଁ ହଁ ଯେତିକି ବି କରାଯାଉଚି ସେଟା ବହୁତ ହଁ କୁହାଯାଏନି କି କି ସ୍ତ୍ରୀ ଲୋକ ଆଉ ଝିଅ ମାନେ ମାନେ ପରିଆ ପତ୍ର କାଟିବେନି ଫୁଲ ତୋଳିବେନି ଆଉ ପୁରା ଖାଲି ଖାଇ ପିଇକି ସଜବାଜ ହେ କି ବୁଲାବୁଲି କରିବେ ଆଉ ଯୋଉ କଦଳୀ ଖାଲି ପାଦରେ ଚାଲିବେନି ବୋଲି ଆଗ କଳରେ ଗୋଟେ କଦଳୀ ପାଟି ଟୁଆ କରି ପାଦରେ ପିନ୍ଧେଇକିରି ଚାଲୁଥିଲେ। ମାନେ ତଳେ ବି ଘର ଭିତରେ ବି ତଳରେ ବି ଚାଲିବେନି ଆଜ୍ଞା ଆଜ୍ଞା ଆଜ୍ଞା ଆଉ ତାଲେ ମୁଁ ଆପଣଙ୍କ ସହିତ ସେ ବିଷୟରେଥା ହେବି ଆଉ ହେଲା ଠିକ ଅଛି ମ୍ୟାଡ଼ାମ୍ ରହୁଚି ନମସ୍କାର